ହ୍ୟାଲୋ।
ହ୍ୟାଲୋ।
ହଁ ସାର୍ ନମସ୍କାର।
ହୁଁ ନମସ୍କାର।
କଣ କରୁଛନ୍ତି?
ଏବେ ଖେଳିକି ଆସିଲି ଆଉ।
ଆଛା ଆଉ ବର୍ଷା ହଉଚି?
ବର୍ଷା ହଉନି ତ ଯାଇଥିଲୁ ଖେଳିବାକୁ।
ଆଛା ମୁଁ ମୁଁ ଆମ ବାଡିରେ ପିଜୁଳି ଗଛ ହେଇଛି ତ ଏଇନା ସବୁ ଛୋଟ ଛୋଟ ଛୁଆଙ୍କୁ ସବୁ ତୋଳି ଦେଲି ସେ ସବୁ ଖାଇଲେ ମୁଁ ଗୋଟେ ଖାଉଚି ଆଉ। ନା ଆମର ଆଜି ସକାଳୁ ଏପଟରେ ବର୍ଷା ବହୁତ ଜୋର ହେଇଥିଲା। ଏବେ ବର୍ଷା ପାଗ ଅଛି ବହୁତ ଥଣ୍ଡା ଟିକେ ଆଜି ଲାଗୁଛି ସବୁଦିନ ଗରମ ହୁଏ ଆଜି ଟିକେ ଜାଣିକି ଥଣ୍ଡା ଲାଗୁଛି ଟିକେ।
ଥଣ୍ଡା ଲାଗିବ ବର୍ଷା ଦିନ ଯାକ ହେଇଚିନା।
ହୁଁ ମତେ ତ ମତେ ବର୍ଷା ଦିନଟା ଟିକେ ଭଲ ଲାଗେ। କାହିଁକି ନା ମତେ ଟିକେ ବର୍ଷା ଏକରେ ହେଲେ ମତେ ଟିକେ ଭଲ ଲାଗେ ଦେଖିବା ପାଇଁ। ତାପରେ ମତେ ଟିକେ ଭଲ ଲାଗେ ବର୍ଷା ଦିନ ଶୀତ ଦିନ। ଆଉ ତମକୁ କୋଉ ଦିନ ଭଲ ଲାଗେ?
ଆମକୁ ସେଇ ଖରା ଦିନ କାହିଁକି ଖରା ଦିନ ହେଲେ ଆମକୁ ଖେଳିବାକୁ ଚାନ୍ସ ମିଳେ।
ହୁଁ କାଇଁ ଶୀତ ଦିନେ ତ ଭଲ ହୁଏ ଖେଳିବା ପାଇଁ ଖରା ଦିନେ ତ ଖରା ଗରମ ହୁଏ।
ଶୀତ ଦିନେ ତ ଖେଳିବାକୁ ମାନେ ଭଲ କି ଭଲ ଲାଗିଲା। ସକାଳୁ ଉଠି ଉଠି ହବନାଇଁ। ତାପରେ ଦୁଇ ଦେ ବି ଖଳିବାକୁ ଇଛା ହବନି ଶତ ଥଣ୍ଡା ଲାଗୁଥିବ ଖେଳକୁ ଇଚ୍ଛା ହବନି। ରାତିରେ ବି ବେଶୀ ମ୍ୟାଚ ଯାଇ ହବନି ଖେଳିବାକୁ।
ଆଛା ଆଉ ଆଜି ଖାଇଲ କଣ?
ଆଜି ।
ହ୍ୟାଲୋ।
ହ୍ୟାଲୋ।
ମାନେ ଖାଇଲ କଣ?
ବିରିୟାନୀ।
ଆଜିି ବି ବିରିୟାନୀ?
ହୁଁ।
ଆଉ ଏବେ କଣ କୋଉଠି ବୁଲି ବୁଲିବାକୁ ଯିବ କୋଉଠି ଖାଇବ ଫାଷ୍ଟଫୁଡ ନା କିଛି ଖାଇବନି?
ଏଥର
ହାଲୋ।
ହୁଁ ତମର ଟିକେ ନେଟୱାର୍କ ପ୍ରୋବ୍ଲେମ ହଉଛି ଟିକେ ବାହାରକୁ ଆସି କଥା ହଉନ।
ଛାତ୍ର ଚ ସେତାରା ବେଳକୁ ଯିବ ବସ
ଆଛା ରାତିରେ ଡି ମୁଁ ରାତିରେ ତମକୁ ଡିନରରେ କଣ ଭଲ ଲାଗେ ଭାତ ନା ରୁଟି?
ରୁଟି।
ଆଛା ରୁଟିରେ କଣ ଭେଜ ନା ନନ୍ ଭେଜ୍ କଣ ଖାଇବ?
ଟି କ୍ଷୀର।
ରୁଟି କ୍ଷୀର?
ହୁଁ।
ଆଛା। ମତେ ହଁ ରୁଟି ଭଲ ଲାଗେ ଆଉ ରୁଟି ସହିତ ହଁ ଟିକେ ଚିକେନ କଷା ଫଷା ହେଇଥିଲେ ଟିକେ ବେଶୀ ଭଲ ଲାଗେ ହେଁ ହେଁ। ଉଁ ହୁଁ। ଦିନରେ ଖାଇଥିଲି ଭାତ ପଖାଳ ଭାତ ଆଉ
ହୁଁ।
ପୋଟଳ ଆଳୁ ଭଜା ଆଉ ଶାଗ ଭଜା ଆଉ ଆମର ଛୁଇଁ ଆଳୁ ଭଜା। ଏମିତି ସବୁ ଖାଇଥିଲି ଆଉ ଉଁ। ବୋହୁତ ଇଚ୍ଛା ହୋଉଛି କୁଆଡେ ବୁଲିବାକୁ ଯିବା ପାଇଁ କିନ୍ତୁ ଯାଇପାରୁନି।
କାଇଁ ନିଜେ ପଳଉନ।
ମୁଁ?
ନିଜେ ଯାଉନ ବୁଲିବାକୁ।
ନା ମ ଏକୁଟିଆ ସାଙ୍ଗ ପିଲା ଟିକେ ନାହାନ୍ତି ପାଖରେ। ଏକୁଟାରେ ଯିବା ପାଇଁ ଇଚ୍ଛା ନାହିଁ ଆଉ।
ଓହୋ।
ହୁଁ ଏମିତି ହୋଉଚି ଆଉ। ଆଉ ଏବେ କଣ କରିବ?
କଣ କରିବି ଟିକେ ରେଷ୍ଟ ନୋବୁ। ତାପରେ ଦେଖିବା କୁଆଡେ ପ୍ଲାନିଂ କରିବା ଯିବାକୁ ଆଉ। ଆମର ସବୁବେଳେ ସାଙ୍ଗେ ସାଙ୍ଗେ। ନା ନା ସାଙ୍ଗ ଯାଉନା ଦିଇ ତିନି ଜଣ। ହଁ ଆମର ସାଙ୍ଗେ ସାଙ୍ଗେ ପ୍ଲାନ୍ ହବ ଯୋଉଟା ହବ ମାନେ ସାଙ୍ଗେ ସାଙ୍ଗେ ହବ ମାନେ ଯିବୁ ଆଗୁରୁ ପ୍ଲାନ୍ ଯୋଉଁଟା କରୁଥିବୁ ସେଟା କିଛି ହବ ହିଁ ନାହିଁ।
ସେଇଟା ତ ଭଲ କଥା ଆଗରୁ ଏଇଟା ସତ କଥା କିନ୍ତୁ ଆଗରୁ ତମେ ଯାହା ପ୍ଲାନିଂ କରି ରଖିଥିବ ସେଟା କେବେ ସକ୍ସେସ୍ ହବନି ଆଗ ଯଦି ତମେ ମାନେ ସାଙ୍ଗେ ସାଙ୍ଗେ ଆମର କୋଉଠିିକି ଯିବାର ମାନେ ପ୍ରସ୍ତୁତି କରିବ ସେ ଯୋଉ ବାଟରେ ହେଲେ ଯିବ ମଣିଷ ଯେମିତିକି ଆମ ଜଗା।
ହୁଁ।
ତାକୁ ତମେ ପ୍ଲା ସବୁବେଳେ ଭାବୁଥିବ ଯିବି ଯିବି ଯିବି ଯାଇପାରୁନଥିବ। କିନ୍ତୁ ସେ ଏମିତି ତାର ଡୋରି ମାୟା ଲଗେଇଦବ କୋଉ ବାଟେ ଟାଣି ନେଇ ପଳେଇବ ଜ ଜଣା ପଡିବନି ବି କିଛି। ହୁଁ ଏମିତି ସବୁ କିଛି।
ଆମେ ତ ରାତିରେ ଯେତେବେଳେ ଫିଲ୍ମ ଦେଖିବାକୁ ଯିବୁ ସାଙ୍ଗେ ସାଙ୍ଗେ ପ୍ଲାନ ହବ ଯିବୁ ଅଫଲାଇନ ଟିକେଟ୍ କାଟିବୁ ଯିବୁ।
ଆଛା ଫିଲିମ୍ ବି ଦେଖିବାକୁ ଯାଅ?
ହୁଁ ଆମେ ଯାଉ କେତେବେଳେ ରାତିରେ ଯାଉ ଦଶଟା ଦଶଟା ବେଳକୁ ଯାଉ ରାତିରେ।
ହୁଁ ମୁଁ ସେଇଆ କହିଲି ପା ତମ ପୁଅ ମାନଙ୍କ ଭାଗ୍ୟ ବୋହୁତ ଭଲ। କାସ୍ ଆମ ଭାଗ୍ୟ ସବୁ ତମ ପରିକା ହେଇଥାନ୍ତା କି?
ସିଏ ବୋହୁତ ଭାଗ୍ୟ ଭଲ କେତେ
ଆମ ଭାଗ୍ୟ ଖାଲି
ତେଇଶି ଚବିଶ ବର୍ଷ ଯାଏ ଭାଗ୍ୟ ଭଲ ତେଇଶି ଚବିଶ ବର୍ଷ ଯାଏ ଭାଗ୍ୟ ଭଲ ତାପରେ
ଘର ଦାୟିତ୍ଵ କର୍ତ୍ତବ୍ୟ
ହଁ।
ପରିବାରର ସବୁ କିଛି ବୁଝିବା ହୁଁ। ରାତି ବେଲେ ଆପଣଙ୍କ ସ୍ତ୍ରୀ ଆସିବ ଆମର ଏଟା ଦରକାର ସେଟା ଦରକାର। ପୁଅ ଝିଅ କହିବେ ମୋର ଏଟା ଦରକାର ସେଟା ଦରକାର। ଆପଣ ଅଫିସରୁ ଆସି ବସିବେ ନା ତାଙ୍କ ଚିନ୍ତା ସେଇଟା ସମସ୍ତେ କୁହନ୍ତି ଆଜ୍ଞା। ବାହା ହବନି ରହିଯିବ ବାହା ହବନି ସବୁ ଝିଅ ମାନେ ବି କୁହନ୍ତି ସବୁ ପୁଅ ମାନେ ବି କୁହନ୍ତୁ କିନ୍ତୁ ଭାଗ୍ୟ ଗୋଟେ ଏମିତି ଜିନିଷ
ମୋ ଭାଇ ତ ସେତିି ଟେନସନ ନବନି ବୋଲି ଯାଇ ବାହାରେ ରହୁଛି ସିଏ ତାର ସିଆଡେ ଚାକିରି କରୁଛି।
ହୁଁ ଭଲ ତାଙ୍କୁ ଆଉ କେହି ଘର ଲୋକ ଆଉ ପ୍ରେସର ଦେବେନି କି ବାହା ହ ବାହା ହ ଘରକୁ ବୋହୂ ଆଣେ? ହୁଁ ପ୍ରେସରଟା ତମ ଉପରେ ଆଉ
ଏବେ ଖୋଜାଖୋଜି ଚାଲିଛି ଭାଇ ପାଇଁ
ହୁଁ। ତମେ ଗୋଟେ କାମ କର ଭାଇଙ୍କର ଥାଉ ତମେ ତମ ପାଇଁ ଖୋଜି ଦିଅ ଖୋଜି ଦିଅ ଖୋଜିକି ବାହା ହେଇପଡ।
ନା ନା ଆମୁ ଆମକୁ କଣ ମିଳିବେ?
ଆଛା ମିଳେ କି ରଖିଥିବ?
ନା ନା ସେମିତି ନାଇଁ।
ହଁ।
ଆମର ଖେଳ ଭଲ ଆମେ ଭଲ।
ଭଲ ଖେଳରେ ଧ୍ୟାନ ଦିଅ ହୁଁ।
ଯେତେବେଳେ ଯିଏ ଆସିଲେ ଆସିବ?
ହୁଁ ଖେଳରେ ଧ୍ୟାନ ଦେଇକି ବହୁତ ଆଗକୁ ଯାଅ।
ହୁଁ।
ହୁଁ ଆଉ ଆଉ କୁଆଡେ ଏବେ ସବୁ ଯିବାକୁ ପ୍ଲାନିଂ ଅଛି ନା କିଛି ନାହିଁ ବୁଲାବୁଲି କରିବାକୁ ବାହାରକୁ?
ବାହାରୁ ତ ନାଇଁ ଏଇ ଯିବୁ ଛକ ବ ଛକ ଆଡେ ଯିବୁ କଣ ଖାଇ ପିକି ଆସିବୁ ଆଉ?
ଆଚ୍ଛା କଣ ଭେଜ୍ ଖାଇବେ ନା ନନ ଭେଜ୍?
ଯାହା ଭଲ ଲାଗିବ ଏବେ ତ ଆଜି ମଙ୍ଗଳବାର ହେଇନଥିବ କିଛି ନନଭେଜ। ଗୋଟେ ଗୋଟେ ଜାଗାରେ ହେଇଥାଉ।
ଏଇ ଯୋଉ ଆମର ମଣ୍ଡାପିଠା ଖାଆନ୍ତି?
ହୁଁ ସେମତି ଆଉ
ଆଉ ପୋଡ଼ପିଠା।
ପୋଡପିଠା-
ହୁଁ। ଆଉ ଆପଣ କଣ ସବୁ ଆପଣ ଶିଖିଛନ୍ତି ରୋଷେଇ କରିବା ନା ଶିଖିନାହାନ୍ତି? ମାନେ ଆପଣ କିଛି ରୋଷେଇ କରିବା ଶିଖିଛନ୍ତି ନା ଶିଖିନାହାନ୍ତି ହୁଁ?
ହଁ ଖାଲି ରୋଷେଇ ଶିଖିଛି। ମୁଁ ଖାଲି ରୋଷେଇ ଶିଖିଛି ହଁ ଏମତି ଫିଷ୍ଟ ଫିସ୍ କଲେ ତରକାରୀ ଫରକାରୀ କରିଦିଏ ଆଉ
ଆଚ୍ଛା କି ତରକାରୀ କରନ୍ତି?
ଚିକେନ ଯାହା ତ ରୋଷେଇ ଭୋଜି କରି ଭୋଜି ଯେତେବେଳେ କରୁ?
ହଁ ଚିକେନ ଟା ଓ ଚିକେନ ଟା ଓ
ହୁଁ।
କଣ କେମିତି କରନ୍ତି? ଏ କୁହନ୍ତୁ ତ ମୁଁ ଶିଖିନି କରିବି?
ସେଇଟାତ ଯେମିତି କରନ୍ତି ସେଠ ତଳେ କରିବି ଆଉ ମଝିରେ ମଝିରେ ମନେ ପଡେ ନାହିଁ ୟୁଟ୍ୟୁବରୁ ଦେଖିଦିଏ।
ଆଉ କଣ ବଢିଆ ଆଉ।
ଯୋଉଠି ମନେ ପଡ଼େନି ଜିନିଷ ଆଉ। ଲୁଣଟା କିନ୍ତୁ ପକାଇ ପାରେନି, ପିଲାଙ୍କୁ କହି ଦିଏ ଲୁଣ ପକେଇ ଦବାକୁ।
କିନ୍ତୁ ଗୋଟେ କଥା ଜାଣିଛନ୍ତି, ଆଜିକାଲି ପୁଅପିଲା ଯେତିକି ରୋଷେଇ ଶିଖିଗଲେଣି ଝିଅପିଲା ରୋଷେଇ ପାଖକୁ ଯାଉନାହାଁନ୍ତି। ଯୋଉମାନେ ବ୍ଲଗ୍ କରୁଛନ୍ତି, ସେମାନେ ବି କେବେ ଜୀବନରେ ରୋଷେଇ କତିକି ଯାଇନଥିବେ, ଶୁଣନ୍ତୁ ମାନେ ଉମ୍ ଯୋଉମାନେ ବି ଜୀବନରେ କେବେ ରୋଷେଇ ପାଖକୁ ଯାଇନଥିବେ ସିଏ ଏବେ ଟିକେ ବ୍ଲଗ୍ କରିବା ପାଇଁ ରୋଷେଇ ପାଖକୁ ପଳଉଛନ୍ତି।
ହଁ।
ହଁ। ଆଗୁରୁ ଚୁଲି ମୁହଁ ଦେଖିନଥିବେ, ଗ୍ୟାସ୍ ମୁହଁ ଦେଖିନଥିବେ ଏବେ ଖାଲି ବ୍ଲଗ୍ କରିବା ପାଇଁ ମାନେ ଯିଏ ଜୀବନରେ ଚୁଲି ବି ଦେଖିନଥିବ, ସେ ଜାଣି ଜାଣି ଗ୍ୟାସ୍ ଥିଲେ ବି ଚୁଲି କତିକି ଯିବ। ମୁଁ ଏଇଠି ରୋଷେଇ କରୁଛି, ମୁଁ ଏଇଠି ଏମତି କରିଛି, ସେମତି କରୁଛି
କୋଉ ହୋଟଲରେ ଦେଖିଛ ଝିଅପିଲା ରୋଷେଇ କରି ସ୍ତ୍ରୀ ଲୋକ ରୋଷେଇ କଲାବେଳେ କି ଝିଅପିଲା?
କୋଉଠି ନାହାଁନ୍ତି, ସବୁ ଜାଗାରେ ପୁଅପିଲା। ମୁଁ ସେଇ କଥା କହିଲି ବା, ଆଜିକାଲି ପୁଅପିଲା ଯେତିକି ଶିକିଚନ୍ତି, ଆମେ ସବୁ ତାଙ୍କ
ପୁଅପିଲା ତମ ପେଟ ପୋଷିବା ପାଇଁ କାଇଁକି ରୋଷେଇବାସ କରୁଛନ୍ତି ଆଉ।
ପୁଅପିଲା ମାନେ ହିଁ କେବଳ ୟୁଟ୍ୟୁବ ଚ୍ୟାନେଲ୍ ଖୋଲିବା କଥା କରିବା କଥା ରୋଷେଇର, ବହୁତ ତାଙ୍କର ଭଲ ଯିବ। ପୁଅପିଲାମାନେ କଲେ, ଆ ଇଏ ଲେଡିସ୍ କରୁଛନ୍ତି, ଏଇ ଜିନିଷଟା ପୁଅପିଲା କଲେ ଆହୁରି ବଢିଆ ହବ। ଗୋଟେ କାମ କର ତମେ ଆଗ ଶିଖିଯାଅ ୟୁଟ୍ୟୁବରୁ, ତାପରେ କରିବ।
ନା
କାଇଁକି କରୁନ?
ନାଇଁ ସେଗୁରା କିଏ କରିବ।
ହୁଁ। ଆଉ ତମର କିଏ ସବୁ ବେଷ୍ଟଫ୍ରେଣ୍ଡ ଅଛନ୍ତି?
ଉଁ?
ମାନେ ତମର କିଏ ବେଷ୍ଟଫ୍ରେଣ୍ଡ ଅଛନ୍ତି ନା, ଏମତି ସବୁ ନର୍ମାଲ୍ ଫ୍ରେଣ୍ଡ?
ହଁ ସବୁ ନର୍ମାଲ। ଗୋ ବେଷ୍ଟଫ୍ରେଣ୍ଡ ଜଣେ ଥିଲା ଯେ, କଲେଜ୍ ଜରେ ଆମ ହଷ୍ଟେଲରେ ଯେତେ ରହୁ ଆମ ରୁମମେଟ୍ ଜଣେ ଥିଲା।
ହୁଁ।
ଆଉ ତାର ଆମେ ଯୋଉ ତିନି ବର୍ଷ, ଚାରି ବର୍ଷ ହେଲାଣି ଛାଡି ସାରିଲୁଣି ହଷ୍ଟେଲ ଆଉ। ସିଏ ତାର ସିଆଡେ, ମୁଁ ଇଆଡେ ଆଉ।
ହୁଁ।
ଆଉ ତମର କିଏ ବେଷ୍ଟଫ୍ରେଣ୍ଡ ଅଛନ୍ତି?
ହଁ ମୋର ଅଛନ୍ତି, ସେ ମ୍ୟାରେଜ କରିଛି ଏଇଠି ପାଖରେ କିନ୍ତୁ ଅଛନ୍ତି। ମୋର ବେଷ୍ଟଫ୍ରେଣ୍ଡ ବି ଅଛନ୍ତି ଆଉ ବେଷ୍ଟଫ୍ରେଣ୍ଡଠୁ ତାଠୁ ବି ଅଧିକା ଗୋଟେ କ୍ଲୋଜ ଫ୍ରେଣ୍ଡ ଅଛି। ତାକୁ ତ ବେଷ୍ଟଫ୍ରେଣ୍ଡ, ଯେହେତୁ ବେଷ୍ଟଫ୍ରେଣ୍ଡ ଲାଇଫରେ ଜଣକୁ କରିହବ କିନ୍ତୁ ସେ ମୋର କ୍ଲୋଜଫ୍ରେଣ୍ଡଠୁ ମୋର ବହୁତ ଭଲ ଫ୍ରେଣ୍ଡଟେ। ମୋ ବେଷ୍ଟଫ୍ରେଣ୍ଡଠୁ ବି ସେ ଅଧିକା ମତେ ଦେଖେ। କିନ୍ତୁ ଯି ମୋର, ହଁ
ହୁଁ।
ବାହାସାହା ହେଇକି ମୋର ଦିଟା ଛୁଆ।
କଣ ପୁଅ ନା ଝିଅ?
ପୁଅ, ଝିଅ। ହଉ ମୁଁ ରଖୁଛି, ପୁଣି କଲ୍ କରୁଛି ରିସିଭ୍ କର।
ହୁଁ ହୁଁ।